ସବୁଜ ମଥା
ଆଜ୍ଞା ଜୟ ଜଗନ୍ନାଥ।
ଆଉ ଆପଣଙ୍କ ଶୁଭା ଯାଉନି କି ମୋ କଥା ଆପଣ କିଛି ଉତ୍ତର ଦେଲେନି ଯେ, ଆ ଆଜ୍ଞା ଆଜ୍ଞା ଆଉ କଣ କରୁଛନ୍ତି ଖାଇବା ପିଇବା ସବୁ ସରିଲାଣି ଆଜି।
ହଁ ସବୁ ସରିଲାଣି ତ ବର୍ଷା ହଉଚି ତ ଏପଟେ ଟିକେ ହଁ ବସିଛୁ ଆଉ।
ଆଚ୍ଛା ଆଚ୍ଛା ବୋହୁତ ବଢିଆ ଆଉ କଣ ଚାଷ ବାସ କରନ୍ତି ନା କଣ ଆପଣଙ୍କ ଆ ଗ୍ରାମାଞ୍ଚଳରେ ନା କଣ।
ହଁ ଚାଷ ବାସ ତ ଚାଲିଚି ଭାଇ ଧାନ ଚାଷ। ଆଉ ତାପରେ ଡାଲି ଜାତୀୟ ମାନେ ହୁଏ ଚାଷ।
ଆଜ୍ଞା ଆଜ୍ଞା।
ସହରାଞ୍ଚଳରେ ରୁହନ୍ତି ନା
ହଁ ମୁଁ ସେଇ ସହରାଞ୍ଚଳ ଗ୍ରାମାଞ୍ଚଳ ଏମିତି ରହେ ରୁହେ ଆଉ।
ଆଉ ଆପଣ କିଛି ଏବେ
ସେ ଆଉ କଣ କରୁଛନ୍ତି ଆପଣ?
ନାଇଁ ଭାଇ ମାନେ ଖାଇକି ତ ଗୋଟେ ମାନେ ବାହାରକୁ ବାହାରିଲେ ତ ବର୍ଷା ପ୍ରବଳ ତ ବାହାରକୁ ବାହାରି ହୋଉନି ସେଥିପାଇଁ ଘର ଭିତରେ ବସି ହେଇଚି ଆଉ। କିଛି ନାହିଁ ଆଉ ଆଜ୍ଞା।
ଆପଣ ତ ଆପଣ ଜାଣିଥିବେ ପ୍ରଭୁ ଜଗା।
ହଁ ଆଇ
ହଁ ତାଙ୍କର ସେଇ ଯୋଉ ମନ୍ଦିର ରହିଚି।
ଆଜ୍ଞା ଆଜ୍ଞା।
ତ ସେଇ ମନ୍ଦିର ବିଷୟରେ ଆପଣ କିଛି କହିବେ। ଏ ଯେ ଜଗତଥ ଯା ଜଗନ୍ନାଥ। ଯେ କୋଟି କୋଟି ଦେବା ଠା ହୁଁ।
ଆଜ୍ଞା ଆଜ୍ଞା।
କହିଲେ କୁହନ୍ତୁ?
ଆଣିଥିବେ ମାନେ ଜଗନ୍ନାଥ ମନ୍ଦିର ମାନେ ଆମର ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର। ହଁ ତାଙ୍କ ମନ୍ଦିରଙ୍କୁ ଆମେ ଆପଣ ଜାଣିଥିବେ ବଡ଼ ଦେଉଳ ଭାବେ ସେଇଟା ପରିଚିତ।
ଆଜ୍ଞା ଆଜ୍ଞା।
ହ ଭାରତ ଓ ଓଡିଶା ରାଜ୍ୟର ସେଟା ପୁରୀ ଠାରେ ଅବସ୍ଥିତ। ଗୋଟେ ମାନେ ଆ ପ୍ରାଚୀନ ହିନ୍ଦୁ ଦେଉଳ।
ଆଜ୍ଞା ଆଜ୍ଞା। ହଁ ସେ ତ ଆମର ବିଷ୍ଣୁଙ୍କ ଅବତାର ଯିଏ କି ଉଁ ତ ସେ ଜଗନ୍ନାଥଙ୍କୁ ସମର୍ପିତ ତାଙ୍କ ହଁ।
ହୁଁ। ମାନେ ସେଇଟା ତ ରତ୍ନ ସିଂହାସନ ଉପରେ ଚତୁର୍ତ୍ତା ମୂର୍ତ୍ତି ଭାବରେ ଆ ଆମର ଶ୍ରୀ ଜଗନ୍ନାଥ ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ପୂଜା ପା ପାଇଥାନ୍ତି।
ଆଜ୍ଞା ଆଜ୍ଞା।
ଆପଣ ଜାଣିଛନ୍ତି ନା ନାଇଁ ମାନେ ଆ ହୁଁ ସେଇଟା ସେ ମନ୍ଦିର ଟା କୋଉଠାରେ ଅବସ୍ଥିତ କଣ? ମାନେ କଉ ଆମର କେଉଁ କେଉଁ ଜିଲ୍ଲା?
ସେଟି ତ ଆମର ନିଶ୍ଚୟ ଭାବେ ପୁରୀ ଜିଲ୍ଲା।
ଆଜ୍ଞା ଆଜ୍ଞା।
ହୁଁ ତାପରେ ଆପଣ ଦେଖିଥିବେ ଓଡ଼ିଶାର ସଂସ୍କୃତି ଓ ଓ ଆମେ ସେଇ ମନ୍ଦିର କହିବାକୁ ଗଲେ ଓଡ଼ିଶାର ସଂସ୍କୃତି ତଥା ଓଡିଆ ଜୀବନ ଦର୍ଶନରେ ଏଇ ମନ୍ଦିରକୁ ସ୍ୱତନ୍ତ୍ର ଅନ୍ୟ ଅନ୍ୟ ତ ଗୁରୁତ୍ୱ ସ୍ଥାନ ରହିଛି। ହଁ ତାପରେ ଜାଣିଥିବେ ଏଇ ଚାରି ରୂପରେ ବି ଗଣିତ ହୋଇଥାଏ ଏଇ ମନ୍ଦିର ଦେଖନ୍ତୁ ଏ ଚାରି ଧାମ ଭିତରୁ ଗୋଟେ ଧାମ ହଉଛି ଦେଖିଥିବେ ବଦ୍ରିନାଥ ଧାମ୍। ଆଉ ଗୋଟେ ରାମେଶ୍ଵର। ଆଉ ଗୋଟେ ଦ୍ୱାରକା ଆଉ ଗୋଟେ ଆମର ସେଇ ପୁରୀ ଜଗନ୍ନାଥ ଧାମ୍।
ତ ମତେ ବି ବହୁତ୍ ଖୁସି ଲାଗୁଛି ଯେ ଚାରିଧାମ ଭିତରୁ ଯେ ଆମ ସେ ଜଗନ୍ନାଥ ଠାକୁର ଗୋଟେ ଧାମରେ ରହିଛନ୍ତି।
ଆଜ୍ଞା ଠିକ୍ କଥା ସେଇଟା ତ ତ ଆପଣ ଜାଣିଥିବେ
ମନ୍ଦିର ଅ ସେ ମନ୍ଦିର ଆମର ପୂର୍ବ ଦିଗରେ ରହିଛନ୍ତି। ଶ୍ରୀ ଜଗନ୍ନାଥ ଧାମ୍ ଯୋଉ କହୁଛୁ ଆମେ
ହଁ ଠିକ୍ କଥା ତ ଆପଣ ଜାଣିଛନ୍ତି ତ ଏଇଟା ତ ମାନେ ସ୍ଥାପିତ କେବେ କରାହେଇଥିଲା? ମୁଁ ତ
ମୁଁ ମତେ ଆଜ୍ଞା।
ମାନେ ଏଇଟା ତ ଘୋଷଣା କରାଯାଇଥିଲା ଭାଇ ଜାଣିଥିବେ ଉଣେଇଶହ ପଞ୍ଚସ୍ତରୀ ମସିହାରେ ଏଇଟା ମାନେ ଭାରତ ସ ସରକାରଙ୍କ ଦ୍ଵାରା ଶ୍ରୀମନ୍ଦିର କୁ ଏକ ଉଁ ମାନେ ଜାତୀୟ କୀ ଉଁ କୀର୍ତ୍ତିରାଜ ରୂପେ ଘୋଷଣା କରାଯାଇଥିଲା ଏଟା ତ ଜାଣିଥିବେ ନି
ଆଜ୍ଞା ତାପରେ ଜାଣି ଜାଣିଥିବେ ନିଶ୍ଚିତ ଭାବେ ଆପଣ ଉଁ ଏଇଟା କେ ଏହାର ଉଚ୍ଚତା ଜାଣିଥିବେ ଆପଣ କେତେ କଣ ଅଛି?
ନାଇଁ ଭାଇ ଆପଣ ଦୟାକରି କହିପାରିବେ କି ସେ ଉଚ୍ଚତା ଟିକେ
ଆଜ୍ଞା।
ଏଇଟା ତ ଭାଇ ମୁଁ ଜାଣିନି ଦୟାକରି ଆପଣ କହିପାରିବେ କି ମୁଁ ସେଥିପାଇଁ ବହୁତ୍ ଲଜ୍ଜିତ ଭାଇ।
ଦେଖନ୍ତୁ ଉଚ୍ଚତା ରହୁଛି ଆମର ଦୁଇଶହ ଚଉଦ ଫୁଟ୍ ରହୁଛି। ଆଉ ଆଠ ଇଞ୍ଚ୍ ଉଚ୍ଚତା ରହୁଛି ବିଶିଷ୍ଟ ଆମର‌ ମ ମନ୍ଦିରର ଯୋଉ କାର୍ଯ୍ୟକ୍ରମ ଆରମ୍ଭ ହେଇଥିଲେ।
ହଁ ହଁ।
କହିବାକୁ ଗଲେ ଉଁ ଗୋଟେ ମିନିଟ ରହନ୍ତୁ ସରି ସରି ବୁ ମାନେ ଇ ଦୈର୍ଘ୍ୟ ର ଦେଖନ୍ତୁ ମୁ ପୁରା ଆପଣଙ୍କୁ ପୁରା ସ୍ପଷ୍ଟ ପ୍ରଥମରେ କହିଦିଉଚି ଆପଣ ପୁରା ବୁଝିପାରିବେ।
ଆଜ୍ଞା ଆଜ୍ଞା।
ଦ୍ଵାଦଶ ଶତାବ୍ଦୀରେ ଆମର ବଙ୍ଗବଂଶର ରାଜା ଅନାର୍ବର୍ମା ଚୁଡାଙ୍ଗ ଦେବ ହଁ। ବର୍ତ୍ତମାନ ବଡଦାଣ୍ଡ ପତନ ଠାରୁ ଦୁଇଶହ ଚଉଦ ଫୁଟ ଆଠ ଇଞ୍ଚ ଉଚ୍ଚତା ବିଶିଷ୍ଟ ମନ୍ଦିର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଓ ଅନ୍ୟ ଭୀମ ଦେବ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ
ହଁ।
ଶିବ ଶ୍ରୀ ବିଗ୍ରହ ମାନଙ୍କୁ ଅଧିଶିଷ୍ଟ କରିଥିଲେ।
ଏହା ଦଶ ଏକର ଆୟତନ ବିଶିଷ୍ଟ ଜମି ଉପରେ ଅବସ୍ଥିତ।
ଆଜ୍ଞା ଆଜ୍ଞା ହଁ।
ଚଉଦଶହ ବାବନ ଖ୍ରୀଷ୍ଟାବ୍ଦରେ ଗଜପତି କପିଳନ୍ଦ୍ର ଦେବ ଶ୍ରୀ ମନ୍ଦିରର ଚତୁର୍ପାର୍ଶ୍ଵରେ ମେଘୁନାଥ ପାଚୋରୀ ନିର୍ମାଣ କରିଥିଲେ। ଏହା ପ୍ରାୟ ଚଉଶହ ଛଅଶହ ପଞ୍ଚଷଠି ଫୁଟ ଓ ଆମର ପ୍ରସ୍ତୁତ ରହିଯାଉଚି ଚାରି ଛଅଶହ ଷାଠିଏ ଫୁଟ ରହିଯାଉଚି। ହେଲା ଉଚ୍ଚତା ପ୍ରାୟ ଆମର ବାଇଶ ଫିଟ ରହିଯାଉଚି ଆଜ୍ଞା।
ହଁ। ଆଉ ଗୋଟେ କଥା ଜାଣିଥିବେ ଭାଇ ମାନେ ତଳକଙ୍ଗ ଦେବ ପୁରୀ ଜଗନ୍ନାଥ ମନ୍ଦିର ସ୍ଥାପ କଲା ପରେ ଉ ସେବା କାର୍ଯ୍ୟ ପାଇଁ ଉ ଛତିଶ ପ୍ରକାରର ସେବକ ପା ବ୍ୟବସ୍ଥା କରିଥିଲେ।
ଆଜ୍ଞା ଆଜ୍ଞା।
ତାହା ମଧ୍ୟରୁ ମାନେ ଦେବଦାସୀ ବା ମହାରି ଅନ୍ୟତମ।
ହତି ତ ଜାଣିଚେ ଭାଇ ନିହାତୀ।
ତାପରେ ଦେଖିଥିବେ ଆମର ରହିଚି ସେଇଠି ରହିଚି ଆମର ବାଇଶି ପାହାଚ।
ଆଜ୍ଞା।
ଯାହାକି ଆମର କି କିମ୍ବଦନ୍ତି ମତେ ମତେ ଭାନୁ ଦେବ ନାମର ଜଣେ ଉଁ ନି ନିସ ସଂସ୍ଥାନ ରାଜା ଜମ୍ବେଶ୍ୱରଙ୍କୁ ଆରାଧନା କରି ସୁନ୍ଦରପୁତ୍ର ସନ୍ତାନ ଲାଭ କରିଥିଲେ।
ହ
ଆ ଜାତକ ତିଆରି କଲା ବେଳେ ରାଜା ଜାଣିଲେ ତାଙ୍କ ପୁତ୍ର ଆୟୁଷ କେବଳ ବାଇଶି ବର୍ଷ ବୁଝି ହେଲା।
ଆଜ୍ଞା ଆଜ୍ଞା।
ପତ୍ରର ଆୟୁଷ ଆୟୁ ଅଳ୍ପୟୁ ବାବଦରେ ଅବଗତ ହୋଇ ଭାନୁଦେବ କୃଷ୍ଣଙ୍କୁମ କଣ ଜମେସ୍ୱରଙ୍କୁ ଆରାଧନା କରୁଥିଲେ ଯୋଉ ଆମର ମରାଜ ଅଛନ୍ତି, ବୁଝି ହେଲା ସମସ୍ୟ କଣ କରିଥିଲେ ଭକ୍ତିରେ ତାଙ୍କୁ ସନ୍ତୁଷ୍ଟ ହୋଇଯାଇକି ଶ୍ରୀ ମନ୍ଦିର ଭିତରେ ବାଇଶ କୁ ଆସିକି ମାନେ ବାଇଶ ପାହାଚ ନିର୍ମାଣ କରିବାକୁ ଆଜ୍ଞା ଦେଲେ। ରାଜା ବାଇଶ ପାଚ ନିର୍ମାଣ କରି ତାଙ୍କ ସନ୍ତାନ ଆୟୁ ବୃଦ୍ଧି ପାଇଁ ସେଇ ବାଇଶ ପାହାଚ ଗଳାଇଥିଲେ ବୁଝି ହେଲା ଶ୍ରଦ୍ଧାଳୁ ମାନେ ସେଥିପାଇଁ ନି ନିଜ ନିଜ ପିଲାଙ୍କର ଆୟୁଷ ବୃଦ୍ଧି ନିମନ୍ତେ ବାଇଶ ପାହାଚରେ ଗୋଳାଇ ଦେଇଥାନ୍ତି। ବୁଝି ହଉଛି ହଁ ହଁ ଠିକ ଅଛି। ତାପରେ ଦେଖିଥିବେ। ଏଁ ଅଂ ଆଉ କଣ କହିଲେ।
ହଁ ଅଂ
ଉଁ ଆମର ନୀଳଚକ୍ର ବିଷୟ ରେ କୁହନ୍ତୁ କିଛି ଦେଖନ୍ତୁ ଆମର ଯୋଉ ରହୁଚି ସେ ରତ୍ନସିଂହାସନର ଆ ଚତୁର୍ଦ୍ଧା ମୂର୍ତ୍ତି ଅବସ୍ତିସିଷ୍ଟ ନେଇଥିବା
ହୁଁ ହୁଁ
ଦେଖିଥିବେ ଏଥିରେ ଆମର ସାତରି ଦେବତା ଠାକୁର ବିଜେ କରନ୍ତି ଜାଣି ହେ, ରତ୍ନସିଂହାସନ କେମିତି କହି ଶ୍ରୀ ଜଗନ୍ନାଥ ଶ୍ରୀ ବଳଭଦ୍ର ମାତା ସୁଭଦ୍ରା ଆଉ ସୁ ଦର୍ଶନ ମାଧବ ଦାରମୂର୍ତ୍ତି ଯେ ଦାରମୂର୍ତ୍ତି ହଁ ତାପରେ ଅଛି ଆମର ମଦନ ମୋହନ ଅଛି। ଆଜ୍ଞା ତାପରେ ଶ୍ରୀଦେବୀ ଅଛନ୍ତି ତାପରେ ଭୂଦେବୀ। ଅଷ୍ଟଧାତୁ।
ହଁ ଶ୍ରୀମନ୍ଦିର ମାନେ ଗର୍ଭପୁରର ଆକାର ଆଉ ଲମ୍ବ ପ୍ରସ୍ତୁତ ଏଇଟା ତ ଆପଣ କହିସାରିଛନ୍ତି।
ଆ୍ଞା ତାପରେ ଦେଖିଥିବେ ଆମର ଯୋଉ ଚାରି ଧାମ ରହୁଛି ତ ଗୋ ଗୋଟେ ଧାମରେ ରହିଲା ଆମର ଶ୍ରୀ ଜଗନ୍ନାଥ ଧାମ ଯୋଉ କହିଲି
ହଁ।
ହୁଁ ତାପରେ ସେଇ ଯୋଉ ଶ୍ରୀ ମନ୍ଦିର ରହିଚି ଆମର। ଅଂ ଏଁ ଚାରି ଦିଗ ରହିଛି। ଯୋଉଟା ଆମଛି ସେ ଗୋଟେ ଦ୍ଵାର ରହୁଚି ଯୋଉ ସିଂହ ଦ୍ଵାର ହଉଚି ଆମ ପୁର ବଜାର ଯାଉଛି ଦେଖିଥିବେ ତାପରେ ଆଉ ଦକ୍ଷିଣ ଦ୍ଵାର ରହୁଛି ଆମର ଅଶୋକ ଦ୍ଵାର ବା ଘୋଡା ଦ୍ୱାର ଆଉ ଉତ୍ତର ରହୁଛି ଆମର ହାତୀ ବା ହସ୍ତି ଦ୍ଵାର। ବୁଝିହେଲା।
ହଁ ଭାଇ ଆଜ୍ଞା ଆଜ୍ଞା ଶୁଣନ୍ତୁ ଭାଇ ଟିକେ। ଆପଣ ରୋସଘର ଓ ଭୋଗ ବିଷୟରେ କିଛି ଜାଣିଛନ୍ତି କି ଠାକୁର। ଆପଣ ରହି ପାରିବେ କି ଆପଣ। ଯୋଉ ରୋସଘର ଓ ଆଜ୍ଞା। ରୋସଘର ଓ ଭୋଗ ତ ଆପଣ ଜାଣିଥିବେ। ଶ୍ରୀମନ୍ଦିର ରୋସ ଘରେ ଏ ଶ୍ରୋତଲିପି ଓ ଚାଉଳ ଅଛି ଚୁଲି ଅଛି।
ତ ଦେଖିଥିବେ ସେଇଠେ ଯେତେବେଳେ ରୋସଘର ଅଛି ତ ଉଁ କୁହନ୍ତୁ କୁହନ୍ତୁ ଆପଣ କୁହନ୍ତୁ।
ଆ।
ଦେଖନ୍ତୁ ଶ୍ରୀମନ୍ଦିର ଯୋଉ ରହିଛି ରୋସଘର ସେଇଟା ଆମର ଦୁଇଶହ ଚାଳିଶ ଟି ଚୁଲି ଅଛି।
ହଁ ତ ସେଥିଙ୍କରୁ ମାନେ ଚୁଲି କୋଠ ଭୋଗ ଚୁଲି ରୂଚି ବର୍ଚିତ ସେଟା।
ଆଜ୍ଞା।
ହଉ ଭାଈ। ଯେତିକି ମାନେ ଜାଣିନଥିଲି ତ ଆପଣ କହିଲେ। ସେଥିପାଇଁ ଭାଈ ଧନ୍ୟବାଦ। ହଁ। ଆପଣ ମ ସହିତ ଖୁସି ବହୁତ ମାନେ କଥା ବି ବହୁତ ଖୁସି ଲାଗିଲା ଧନ୍ୟବାଦ।
ଆଜ୍ଞା ଆଜ୍ଞା।
ଆଜ୍ଞା ଆଜ୍ଞା।